ହଁ ହ୍ୟାଲୋ।
ଓଁ
ହଁ କୁହହୋ ଭଏସ କ୍ଲିଅର ଆସୁଛି ଏବେ।
ହଁ ହଁ।
ହଠ କହ।
କଣ କରୁଛନ୍ତି।
ଏଇଠି ପଦାର ଟିକେ ଆସି ବସି ଯାାଇନା ମଶା ବହୁତ ଲାଗୁଛନ୍ତି। ବୋଉ ଏବେ ଶୋଇଲାଣି। ଆଉ ତର ମୁ ଯିବି ଶୋଇବି ଆଉ। ନା ଆଉ ଟୋଟାଲି ଗରମ ଏତେ ହେଉଛି ପଦାର ବି ଟିକେ ଥଣ୍ଡା ଲାଗୁନି।
ସିଜନ୍ଟା ଏବେ ଗରମଟା ଏବେ କିଛି ଦିନ ଏବେ ରହିବ।
କିନ୍ତୁ ବର୍ଷା ସିଜନରେ ହିଁ ଗରମ ହଉଛି।
ପାଗଟା ଅଛି ନା। ଏବେ ଯୋଟା ଟେମ୍ପଚର ଟା ପାଗର ଟେମ୍ପଚର ଟା ଅଧିକ ଅଛି।
ପାଣି ନେଇକି ଯା ଅ କି
ହଁ ହଁ ତା ବୋଧେ ନେକ୍ସଟ୍ ମାସରେ ଷ୍ଟାର୍ଟ ହେଉଛି ଆମର ଆମର ଗାଁ ପାଖରେ ଗୋଟେ ଭଲ ନଈ ଅଛି ସେଇଠୁ ଆମେ ନିଓ
ଆଚ୍ଛା।
ଦି କିଲୋମିଟର ପାଖାପାଖି ହବ।
ଦି କିଲୋମିଟର ପାଣି ଉଠେଇ ଢାଳ ନା କଣ?
ହଁ। ଆମର ଠିକ୍ କଣ କି ବେଶୀ ଆମର ଗାଁ ରୁ ସବୁ ଯାଆନ୍ତି ଛୋଟ ରୁ ବଡ଼ ପର୍ଯ୍ୟନ୍ତ ମାନେ ଏ ବର୍ଷେ ଛୁଆ କତରୁ ଆମର ଷ୍ଟାର୍ଟିଂ ହେଇଛି ଯାଏ ଉ ଯିବା ପାଇଁ।
ହଁ।
ସେଥିପାଇଁ ଆମେ ଉଁ ବେଶୀ ବାଟ ଯାଉନି ଯେମିତି ସମସ୍ତେ ଯାଇକି ଆସିପାରିବେ। ଏ ପାଖରୁ ହେଇଥାଇଁ ଉଠେଇଦିଅ ଆଉ।
ଆଚ୍ଛା। ଆମର ଏଠି ପୁରା ଫେମସ୍ ତ ଜାଣିଥିବ ଆରଡ଼ି ଆଉ। ସେଉଠୁ ଦସାସିନି ଘାଟରୁ ହିଁ ଉଠାଯାଏ। ଏଥର କଣ ପୁରା ଅଗଷ୍ଟ କୁ ପଳେଇଲା। ସବୁଥର ଆମର ହଁ ଜୁଲାଇ ସତରରେ ନହେଲେ ଏକୋଇଶରେ ରୁହେ। ଏଥର ଅଗଷ୍ଟ ତିନି ରୁ ଫାଷ୍ଟ ସ୍ପଟ ଯାଉଛି। ଆମର ପୁ ଉଠୁଛି ପୁରା ଏଠୁ ପାଣି ଉଠିବ ଯାଇଁ ଏକା ଛେକରେ ଆରଡ଼ି। କାହିଁ ନା ଆମେ ଉ ଶନିବାର ଦିନ ରାତିରେ ପାଣି ମାନେ ଭୋରୁ ଚାରିଟା ରାତିରେ ଉଠାଉ। ରବିବାର ଟୋଟାଲ ଗୋଟେ ଦିନ ଚାଲିବ। ତାପରେ ପହଞ୍ଚିଯିବୁ ସାତଟା ଆଠଟା ଭିତରେ। ବାରଟା ପରେ ପୁଣି ସୋମବାର ହେଲେ ପାଣି ଢାଳୁ ଆଉ।
ଯା ହଉ ଭଲ।
ସେ ଯୋଉ ଭିଡ଼ ପୁରା କାନ୍ଦିବ। ରାସ୍ତାରେ ଯେତିକି ଚାଲିବ କାନ୍ଦିବ ନାଇଁ ଏ ଯୋଉ ଫ ଫଟକା ତ ଯା ହବ ହବ କିନ୍ତୁ ଲାଇନ ଦେଇ ଛିଡ଼ା ହବା ଟା ବହୁତି କଷ୍ଟ। କେତେ ବାଟରୁ ଲୋକ ଆସିଥିବେ ନା ସେଥିପାଇଁ ମାନେ ଏତେ ଭିଡ଼ ଯେ ବହୁତ ମାନେ ପା କେତେ ପାଞ୍ଚ କିଲୋମିଟର ଦୂରରେ ବି ଲୋକ ଥିବେ ଖାଲି ପାଣି ଢାଳିବା ପାଇଁ ଛିଡ଼ା ହେଇଥିବେ।
କାରଣ ସେ ମନ୍ଦିର ସ୍ଥାନରେ ଠାକୁରଙ୍କ କୃପାରୁ ବହୁତ ସବୁଆଡ଼ୁ ଲୋକ ଯାଆନ୍ତି ସେଠିକି ମାନେ ସମସ୍ ତ ମାନସିକ ବି କିଛି ଲୋକ କରିକି ବି ଯାଆନ୍ତି। ଠାକୁରଙ୍କ ଉପରେ ପାଣି ଢାଳିକି ନିଜର ମାନସି ସିକ ପୂରଣ କରିବା ପାଇଁ। ବହୁତ ବାଡ଼ୁଉ ବହୁତ ଦୂର ଦୂରରୁ ଲୋକ ଯାଆନ୍ତି। ବହୁତ ଲୋକ ବି ହୁଅନ୍ତି। ପୁରା ଲାଇନ ଧରିକି ଠିଆ ହେଇଥିବେ ପାଣି ଟିକେ ଢାଳିବା ପାଇଁ।
ହଁ।
ଆସ୍ତେ ଆସ୍ତେ ଢାଳି କି ପୁରା ସୁ
ମୋର ତ ପାଆନ୍ତି ପାଞ୍ଚ ବର୍ଷ ହେଇଯାଇଛି ଦେଖା ଯାଉ ଏଥର ଯଦି ଦେହ ଟିକେ ଭଲ ରହିଲେ ଯିବି। ଆଉ କାହିଁକି ଗୋଡ଼ ଫଟା ପ୍ରୋବ୍ଲେମ ଟା ରହିଯାଇଛି ଏଥର କଣ ବେଶୀ ତାର ଅଟୋମେଟିକାଲିଠୁ ବଥା ହେଇଯାଇଛି ହେଇଗଲା ତାହେଲେ ଯିପି ଯାହା ହେଲେ ଆଉ।
ଅ ହଁ। ଏ ବର୍ଷ ପ୍ରାୟ ଆମର
କିନ୍ତନ୍ତୁ
ଖରା ହଁ ଆର ବର୍ଷ ବି ବହୁତ
ବହୁତ ଖରା ହେଇଥିଲା ବା ପୁରା ମୋ ଭାଇର ମୋର। ମାନେ ପାଖାପାଖି ଆସି ଘରେ ପହଞ୍ଚିଲା ପରେ ଆମର ଏଠି ରେଷ୍ଟ ନେଇକି ଯାଉ ନା ହଁ। ପୁରା ରେଷ୍ଟ ନେଇକି ଦେଢ଼ ଘଣ୍ଟା ପରେ ବାହାରିଲୁ ମିନିମମ୍ ମୁଁ ପାଞ୍ଚ ଛଅ କିଲୋମିଟର ଯାଇକି ପ ତା ତ ଫଟା ତର ଅଟୋମଟିକାରେ ମୁଁ ଆଉ ଟୋଟାଲ ଚାଲିପନି ପୁଣି ମେଡିକାଲ ରେ ଦେଖିକି ସେ ଦାଦା ଆମ ଗାଁରେ ସମସ୍ତେ ଯାଆନ୍ତି ଗାଡି ନେଇ କା ସୁବିଧା ଅସୁବିଧ ହେଲା ସ ସେଏଲ୍ କରିବାରେ ସେ ତାଙ୍କର ମେଡିକାଲ ରେ ଯାଇକି ସେ ଯୋଉ ସ୍ପଜ ପୁରା ସବୁ ନେଇକି ଆସିଲେ ସେଗୁଡା ପାଦରେ ମୋର ପୁରା ବଣ୍ଡେଜ ହେଲା ଯାଇକି ଚାଲିଲେ।
ଓହୋ ମେନ ଖରା ଟା ହଉଥିଲା ନା ପିଚୁ ପୁରା ତାତି ଯାଉଥିଲା।
ଆରେ ଯାଇ ଧଳେଇ ଗୋଟେ ପ୍ରକାର ମୁଁ ଜାଣଛି ଚୁ ତାତିଲା ମାନେ ସରିଲା କଥା।
ହଁ।
ଶତାସିିନୀ ଘାଟ ର ତ ଏତେ ପିଚୁ ତ ଟୋଟାଲି ଏବେ ଆଉ କି ଢଳେଇ ନାହିଁ।
ହଁ ରାସ୍ତାଟା ପୁରା ପିଚୁ ହିଁ ହେଇଗଲାଣି ଢଳେଇ କେଉଁଠି ବି ନାହିଁ।
ଏବେ ପୁଣି ନୂଆ ବନା ଯାଇଛି ଦେଖାଯାଉ କଣ ହଉଛି?
ହଁ ଏବ ବର୍ଷ ବୋଧେ ପାଗଟା ବର୍ଷା ପାଗ ରହିବ। କାରଣ ଏବେଠାରୁ ବର୍ଷା ପାଗ ହଉଛି ମୌସୁମୀ ବି ଆସୁଛି ପ୍ରାୟ ବ
ଆସିଲେ ସେ ଯୋଉ ମୌସୁମୀରେ କୋଉ ମାନେ ନିଉ ଆସୁଛି କି ହଁ ଦି ଚାରି ଦିନ ବର୍ଷା ହବ ଇଏ ହବ କିନ୍ତୁ କିଛି ହଉନି ନା ବର୍ଷା ହଉଛି ବର୍ଷା ଦାରା ଖାଲି ଢୋ ଢୋ ହେଇକି ଆସୁଛି। ଶୋଇଲାା କଥା ଆଉ କିଛି ନାହିଁ ଆଜି ଚାରିଟା ବେଳେ ତ ପୁରା ଅନ୍ଧାର କରିଦଥିଲା କି ଖିଲାବେଳୁ କିଛି ନା ପୁରା ଗରମ
ହଁ। କିନ୍ତୁ ଆମର ସେଇ ମାସରେ ବର୍ଷା ଅଳ୍ପ ହେଉ କିନ୍ତୁ ଦିନମାନେ ଟିକେ ଖରା ନ ହଉ। ପାଗ ଟା ଟିକେ ନରମ ରହୁ।
ନରମ
ସେଇଥିରେ ଭଲ ହେବ ଇଏ କରିବା ପାଇଁ ମାନେ କାଉଡିଆ ମାନଙ୍କ ପାଇଁ ଭଲ ଥାଏ ଚାଲାଚୁଲି କରିବା ପାଇଁ
କିଛି ନହେଲେ ବର୍ଷା ଆଉ କାଉଁଳିଆ ପାଗଟା ରହିଲେ ଯାହା ହେଲେ ଚାଲିହବ।
ହଁ। ଲୋକଙ୍କୁ ଜଣାପଡ଼ିବନି କାରଣ ଆର ବର୍ଷ ଏ ଏତେ ଜୋର ଖରା ହେଇଛି ମୁଁ ଦେଖିଛି ଲୋକ ସବୁ ଘାସରେ ଚାଲି ଚାଲି ଯାଆନ୍ତି।
ନିପୁରରେ ବା ମୁଁ ତ କୋଉ ବର୍ଷ ବି ଏତେ କଷ୍ଟ ପାଇନଥିଲି ଚାରି ବର୍ଷ ବି ଭତରେ କିନ୍ତୁ ଏଇ ଏଇ ବର୍ଷଟା ଯଉ ଗଲା ପଚିଶରେ ମୁଁ ପୁରା ଏତେ କାନ୍ଦିଛି ଯେ କାହିଁକିନା ରାସ୍ତା ଇଆଡେ ଖରାପ ଥିବ ଗୋଡି ସବୁ ଉଠିଛି। ଆଉ ଘାସରେ ମତେ ଚାଲିବା ପାଇଁ ଡର ମାରୁୁଛି କି? ଏଇ କୋଉଠି କଣ୍ଟା ଫଣ୍ଟା ଥିବ ଫୋଡି ହେଇଯିବ ସିଏ ଗୋଟେ ମୋ ଟେନସନ। କିନ୍ତୁ ମୁଁ ଯେତିକ ବର୍ଷ ହେଇ ପାଞ୍ଚ ବର୍ଷ ହେଲା ଯାଇଛି ଦି ବର୍ଷ ମତେ ବହୁତ କଷ୍ଟ ହେଇଛି। କିନ୍ତୁ ତିନି ବର୍ଷ ମୁଁ ପୁରା କିଛି ମୋତେ ଜଣାପଡ଼ିଲାନି।
ନେକ୍ସଟ ବର୍ଷ ଟା ବୋଧେ ପାଣି ହେଇଥିଲା ନା କଣ କହୁଥିଲ?
ପାଣି ନା ନା ମୋର ହେଲା ଫାଷ୍ଟ ବର୍ଷ ଟା ହିଁ ପାଣି ହେଇଯାଇଥିଲା ପୁରା। ମୁଁ ବୁଡେଇଲା ବେଳେ ଭାସିଗଲି ଅଧା ତ ସବୁ ବର୍ଷ ଯାଇକି ସେ ନନା ତା ସାଙ୍ଗ ଜଣେ ସାଙ୍ଗେ ସାଙ୍ଗେ ନେଇକି ଆସିଲା ଏବେ ସେଇ ବର୍ଷ କିନ୍ତୁ ଗେଟ୍ ବନା ହେଇ ନଥିଲା କିନ୍ତୁ ତା ପର ବର୍ଷ ଠାରୁ ପୁରା ପାଣି ଭିତରେ ସବୁ ଚେନ ସିଷ୍ଟମରେ ଗେଟ୍ କରାଦେଇଛି ସ ହେଲା କେହିବି ଭାସିକି ଯାଇପାରିବେନି ଭଲ କରୁଛନ୍ତି ଭାଇକେ
ହଁ, ହଁ, ହଁ। ଏ ବର୍ଷ ରହିବ ପାଗ ଭଲ ରହିବ।
ମ ରୋହି ଆମର ତ ସବୁଥର ଫାଷ୍ଟରେ ହିଁ ଯାଉ ସେ ସେକେଣ୍ଡରେ ଯାଆନ୍ତିନି ଯାହା ଅଛିବି ଫାଷ୍ଟ ଶ୍ରାବଣ ମାସରେ ଫାଷ୍ଟ
ବୋଧେ ବୋଧେ ତମର ସଙ୍ଗ ପୁନେଇ ଠାରୁ ଷ୍ଟାର୍ଟ କର
ପୁନେଇ ନୁହଁ ତ ସଂକ୍ରାନ୍ତି କାହିଁକି ଆମର ତ ବିରଜା ପାାଞ୍ଜି ରେ ଯାଉଛି।
ହଁ, ଆମର ବି ଏ ବିରଜା ପାଞ୍ଜି ହେଲେ ଆମର ଏବେ ଷ୍ଟାର୍ଟ ହେଇଯାଉଛି ବୋଧେ ରଥଯାତ୍ରା ପରଦିନ ଅଠର ତାରିଖ ବୋଧେ ଷ୍ଟାର୍ଟ ହେଇଯାଉଛି ଜୁଲାଇ ମାସ ଆର ମାସର।
ଜୁଲାଇ ହଁ କାହିଁକି ନା ଏଥର କିନ୍ତୁ ପଡିଯାଉଛି କେତେ ଅଗଷ୍ଟ ତିନି ରୁ ଫାଷ୍ଟ ପାଳି ପଡିଯାଉଛି।
ନାଇଁ ତ।
ହଁ ଏ ସବୁ ଦେଖିଥିଲି ପା। ଦେଖି ତ ବି ଇଏ ରସ ସୁଚି ସବୁ ଭିଡିଓ ଆସୁଛି ବି ସେଥିରେ ଦେଖିବ।
ଅହ, କଣ ହେଇଥିବ ଆଉ।
ହଁ।
ଏଥରକ ଟିକେ ଲେଟ ରେ ପଇଲା।
ଅହଁ।
ଲେଟରେ ପଇଲା ନା ଶୀଘ୍ର ପଡ଼ିଗଲା ଜାଣି ହେଉନି।
ହଁ।
ଲେଟେ ହେଲା। ହଁ ଲେଟ୍ ହେଲା ଆହୁରି ଶୀଘ୍ର ଆମର ପଡିଯାଏ ବା।
ହେଲେ ବହୁତ ଲେଟ୍ ହେଇଛିବା କାହିଁକିନା ଜୁଲାଇ ସତରରୁ ହିଁ ଷ୍ଟାର୍ଟିଂ ରହେ। ମୁଁ ଯେତେବେଳେ ତ ଜବ୍ କରିଥିଲି ମୁଁ ଜୁଲାଇ ସ ସତର ମାନେ ମୁଁ ସାଙ୍ଗେ ସାଙ୍ଗେ ମ୍ୟାମ କୁ କହିଦେଲି ମୋତେ ଛାଡ଼ିବେ ହିଁ ଛାଡ଼ିବେ। ଆଗୁଆ।
ହୁଁ, ହୁଁଁ। ପୁରା ମାସକ ଯାକ ପାଳିବା ପାଇଁ ପଡିଥାଏ।
ହଁ, ହଁ, ହଁ। ଯାହା ବି ହେଲେ ବାବାଙ୍କର ଗୋଟେ ମାସ ମାନେ ତମେ ଏତିକି ଯଦି ନ ସହିପାରିବ ଆଉ କଣ। ମୋ କଥା ମୁଁ କହିଛି ବାକି ସମସ୍ତେ ତ ସେଇଟା କରନ୍ତି କି ନ କରନ୍ତି ସେଇଟା ଜାଣିନି। ଆଗୁରୁ ଯେହେତୁ ଶିବ ହେଲେ ସମସ୍ତିଙ୍କର ଭକ୍ତ ମୁଁ ବି ଯେତିକି ଜାଣଛି। କେହି ଶିବକୁ ଇଏ କରନ୍ତିନି।
ମୁଁ ବୋଧେ ଦୁଇହଜାର ଅଠର ମସିହାରୁ ଷ୍ଟାଟ କରିଥିଲି।
ମୁଁ ବି ତ ସେମ୍ ଦୁଇ ହଜାର ଅଠରରୁ କାହିଁକି ନା ମୋ ଜେଜେ ତାଙ୍କର ଡେଥ୍ ହେଇଥିଲା ସେଇ ଟାଇମରେ ମୁଁ ଆମେ ଯାଇଥିଲୁ ଫାଷ୍ଟ। ଦୁଇ ହଜାର ଅଠର ତମର ଫାଷ୍ଟ ଆଉ ତାପରେ କରୋନା ହେଇଗଲା ଦି ବର୍ଷ ଗଲୁନୁ ତାପରେ ଏଇ ପଚିଶିରେ ଗଲୁ ଆଉ।
ନା ଆମେ କୋରୋନା ଟାଇମରେ ବି ଆମେ ଯାଇଥିଲୁ କାରଣ ଆମ ପା
ପାଖରେ ହଁ ଆମର ଏଠି ପୁରା ରୁଲ୍ ରେଗୁଲସନ୍ ପୁରା ଅଲଗା ଥିଲା ଛାଡ଼ିଲେନି।
ଆମର ଆମର ବି ଏଠି ବହୁତୁ ପ୍ରୋଟେକ୍ସନ୍ ଥିଲା ବାସ୍ ଆମେ ଉ ପୁରା ପୁରା ନୁଚାଣିଆ ମାନେ ଯିମିତି କେହି ନଜାଣିବେ ବାସ୍ ମ୍ୟାନେଜ୍ କରିକି ସବୁ କିଛି ମ୍ୟାନେଜ୍ କରିକି ଆମ ପାଖ ରେ ନଈ ଅଛି ନା ଆମ ଗାଁ ପାଖରେ ଗୋଟେ ନାଳ ନଈ ଛୋଟ ନଈ ଗୋଟେ ଅଛି।
ହଁ।
ସେଇଠି ଯାଇକି ଆମେ କର୍ ଦେଇଥିଲୁ।
ଆଚ୍ଛା।
ଦୁଇ ହଜାରେ ଅଠରରୁ ଆସିକି ହେଲାଣି ଦୁଇ ହ ଛବିଶି। ଛଅ ଦୁଇ ଆଠ ବର୍ଷ ହେଇଗଲା।
ମୁଁ ତମ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ବାପା ବୋଉ ଭାଇ ଭାଉଜ ଆମ ଝିଅ।
ହଁ ଆଉ?
ଆଉ ସବୁ ଭଲ ଆଉ ତ କେହି ନାହାନ୍ତି। ଆଉ ଆସିବେନି କେହି।